ହାଲୋ।
ଅ ମୋ କଥା ଆପଣଙ୍କୁ ଶୁଭୁଚି ଠିକ୍ ଠାକ୍?
ହଁ ହଁ ଶୁଭୁଛି।
ଆଉ କେମିତି ଅଛନ୍ତି‌?
ହଁ ଭଲ ଅଛି।
ଆଚ୍ଛା କଣ କରୁଚନ୍ତି?
ହଁ ଏଇ ଏପଟେ ବୁଲାବୁଲି କରୁଚି। ଏପସ୍ ଏପଟେ ସେପଟେ ହଉଚି ଆଉ।
ଆଚ୍ଛା ଆଜି ଆମେ ଟିକେ ରଥଯାତ୍ରା ବିଷୟରେ କଥାହବା?
ଉଁ ହୁଁ କହୁନାହାଁନ୍ତି।
ଅ ମୁଁ କହିଲି ଏଇ ଯୋଉ ରଥଯାତ୍ରା ବିଷୟରେ ଯୋଉ ରଥଯାତ୍ରା ତ ମୁଁ ବି ଜାଣିଚି ସେ ପୁରୀରେ ମାନେ କଣ ପ୍ରସିଦ୍ଧ ପୁରୀ ପ୍ରସିଦ୍ଧ ହୁଏ। ସେଥିରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପାଇଁ ତିନିଟା ରଥ ହୁଏ। ଆଉ ବାକି କଣ ନା ସୁଦର୍ଶନଙ୍କ ପାଇଁ ବି ଅଲଗା ଗୋଟେ ହୁଏ। ଚାରି ଠାକୁରଙ୍କ ପାଇଁ। ତ ସେ ଯୋଉ ନଅ ଦିନ ଧରିକି ଆସନ୍ତି ତ ଷ୍ଟ୍ ଆ ଯୋଉ ଅ ରଥଯାତ୍ରା ର କାମଟା କେବେଠୁ କଣ ଷ୍ଟାର୍ଟ ହୁଏ କେମିତି ଜାଣିଛନ୍ତି ସେ ବିଷୟରେ କିଛି?
ହଁ ମୁଁ ତ ସେମିତି ସେ ଅକ୍ଷିତୃତୀୟ ଠୁ ବୋଧେ ଅନୁ
ହଁ ଅକ୍ଷୟ ତୃତ୍ରିଟା ଠୁ ହୁଏ। ତା ପରେ ସବୁଠୁ ଗୋଟେ ଇଏ ଜଣିଚନ୍ତି ନା ଦେବସ୍ନାନ ପୂର୍ଣ୍ଣିମା ଯେତେବେଳେ ଠାକୁରଙ୍କର ଯୋଉ ଅ ସ୍ନାନ ହୁଏ ସେଟା ଅ ଉଁ ଦେଖିଚନ୍ତି କେବେ? ତଥାପି ଯଦି ଗୋଟେ ଲୋକ ନାଇଁ ଯଦି ଗୋଟେ ଆମେ ଛୋଟଛୁ ଗୋଟେ ହାଲୋ
ହାଲୋ ହାଲୋ।
ହାଲୋ।
ହଁ ହଁ ଶୁଣାଯାଉଚି ହାଲୋ।
ଶୁଭିଲ ତ?
ହୁଁ ହୁଁ ହୁଁ ହଁ ହ୍ୟାଲୋ ଶୁଣାଯାଉଚି କୁହନ୍ତୁ।
ହଁ ମୁଁ କହିଲି ଧର ଜଣେ ରଥଯାତ୍ରା ଟାଇମରେ ପୁରୀ ଯିବ କଣ ଅସୁବିଧା ହବ ତାର?
ନା ଅସୁବିଧା ତ କିଛି ନାହିଁ।
ନାଇଁ ଠାକୁରଙ୍କୁ ଯେ ମୋ କହିବା କଥା ଶୁଣନ୍ତୁ। ଆମେ ଯେମତି ଟି ଭି ରେ ଠାକୁରଙ୍କୁ ଦେଖି ପାରୁଚେ। ପୁରା ମାନେ ଇଏ ସେଠିକି ଗଲେ ଆମେ କଣ ସେଇ ସୁବିଧା ଟା ପାଇପାରିବା କି?
ନାଇଁ ସେଠି ଯେତେ ସୁବିଧା ପାଇପାରିବାନି। କାଇଁ ନା ବହୁତ ମାନେ ରଥଯାତ୍ରାରେ ବହୁତ ଲୋକ ଆସିଥିବେ ନା। ବହୁତ ଭିଡ଼ ଥିବ ସେଇ ଟାଇମଟା। ଆଉ ଯେମିତି ଟି ଭିରେ ଫ୍ରୀରେ ଯେମିତି ଦେଖିପାରିବା ସବୁ ଜିନିଷ ଟା ଦେଖିପାରିବା। ସେଠି ସେତେ ଦେଖିବି ହବନି।
ହଁ ତା ପରେ ମୁଁ ବି ଆଉ ଗୋଟେ କଥା ଦେଖିଚି ବି ରଥଯାତ୍ରା ଟାଇମରେ ବହୁତ ପୁରୀ ରେ ଦଳ ଚକଟା ହୁଏ। ଛୁଆମାନେ ହଜିଯାଆନ୍ତି। ତା ପରେ ବହୁତ ବୁଢା ବୁଢ଼ୀ ଲୋକ ଶ୍ୱାସ ରୁଦ୍ଧ ହେଇକି ବି ମରିଯାଆନ୍ତି। ତ ସେଇଟା ତ ସ୍ୱଭାବି ମାନେ ସୋ କଣ ସୌଭାଗ୍ୟର କଥା ଯେ ନାହିଁ ଜଗନ୍ନାଥଙ୍କ ରଥ ଚକାରେ କି ମାଆ ଙ୍କର ରଥ ଚକାରେ ଜୀବନ ଯିବ ସେଟା ଗୋଟେ ଅଲଗା କଥା। ବୁଝିପାଇ କିନ୍ତୁ ଯୋଉ ରେ ଦଳା ଚକଟା ହୁଅନ୍ତି ମୁଁ ଭାବେକି ଯୋଉ ସେମିତି ନ କରିକି ଯଦି ଆମେ ଘୁ ଅଙ୍କ କରିବ। ନା ଜଣେ ଜଣେ ଯଦି ଆମେ ଯାଇକି ଠାକୁରଙ୍କୁ ଦର୍ଶନ କରିବା ବା ଲାଇନ ଆ ଲୋ ମାନେ ପ୍ରଶାସନ ହେଇ
ଲାଇନ୍ ରେ ହଁ ଲାଇନ୍ ରେ ସେଟା ଯଦି ଠିଆ ହେଲେ ଲାଇନଲ୍ ରେ ଯଦି ଠିଆ ହେଇକି ମାନେ ଜଣ ଜଣ କରି ପଠେଇଲେ କିଛି ଅସୁବିଧା ହୁଅନ୍ତାନି ସେଇଟା।
ହୁଁ।
ଆଉ ସେମିତି ଯୋଉ ମାନେ ଲୋକମାନେ ହଁ କୁହନ୍ତୁ କୁହନ୍ତୁ।
ତାପରେ ପୁରୀରେ ଯୋଉ କଣ ହଉଛି ନା ଧର ଦେଖନ୍ତୁ। ତ ଆମେ ଧର ବହୁତ ବାଟରୁ ପୁରୀ ଯାଇଚେ ଠାକୁର ଦର୍ଶନ କରିବା ପାଇଁ ଲାଇନରେ ଠିଆହେଇଛେ କିଠ ଅଛି କିନ୍ତୁ କଣ
ହଁ ହଁ।
ବେଳେ ବେଳେ ଉଁ ପଣ୍ଡା କି ବ୍ରାହ୍ମଣ ମାନେ ଅ ବି ଆଇ ପି ଦର୍ଶନ ନ ଚାଲେ ଯେତେବେଳେ ସାଧାରଣ ଲୋକ ଜଣେ ଯିଏ ଚାରି ଘଣ୍ଟା ଯାଇକି ଠିଆ ହେଇଥିବ। ତାକୁ ନ ଦେଖିକି କଣ ହୁଏ ନା ପଣ୍ଡା ମାନେ ଦୁଇଶହ ହଜାର ନେଇକି ବସ୍ ତାଙ୍କୁ ବି ଦେଖେଇ ଦିଅନ୍ତି। ତ ସ ତା ଦ୍ବାରା କଣ ହୁଏ ନା ଯଉ ଲୋକଟା ସାଧାରଣ ଲୋକଟା ବହୁତ ହଇରାଣ ହରକତରେ ପଡିଯାଏ। ବୁଝିଛନ୍ତି ହଁ କିନ୍ତୁ ସେମିତି ମୋ ଜାଣିବାରେ ହୁଁ ଯଦି ଆମେ ସେମିତି ନ କରିବା ଯେମିତି ଆମେ ଅଲଗା ମନ୍ଦିରକୁ ଯାଉଚେ ଲାଇନ କରିକି ଦେଖି ଦେଖିକି ଆସୁଛେ ଯଦି ସେମିତି କରନ୍ତେ ଭଲ ହଅନ୍ତା। କାରଣ ସମସ୍ତେ ତ ଯାଉଛନ୍ତି ଠାକୁରଙ୍କୁ ଦେଖିବା ପାଇଁ ନା ତ ଆଗ ହଉ ପଛ ହଉ ଯେମିତି ହେଲେ ବି ଆମେ ମାନେ ଠାକୁରଙ୍କୁ ଦେଖିବା।
ହୁଁ ହୁଁ।
ଆଉ ଗୋଟେ କଥା କୁହନ୍ତି କି ନାଇଁ ଜଗନ୍ନାଥ ହଉଛନ୍ତି ଭାବର ଠାକୁର ଡୋରି ଲାଗିଲେ ହିଁ ତମେ ଯାଇପାରିବ।
ଶୁଣ ଏଇଟା ସତ କଥା ଏଇଟା ସତ କଥା।
ହଁ କେମିତି ତମ ପାଖରେ ପଇସା ଥାଉ ଗାଡି ଥାଉ ସବୁ କିଛି ଥିବ। ହଠାତ୍ ମାନେ କଣ କିଛି ପ୍ରୋବ୍ଲେମ ହବ ଯୋଉଠିକି ପାଇଁ ତମେ ପହଞ୍ଚି ବି ପାରୁନ। ଆଉ କିଛି କିଛି ଲୋକ ଥାନ୍ତି ମୁଁ ଏଇଟା ଶୁଣିଛି ମୋ ମାଁ ଏରିକାଙ୍କ ପାଖରୁ ଖାଇ ବସିଥିଲେ ବି ଜଗାରେ ଯଦି ଡୋରି ଲାଗିଲା ନା ତମେ ଚାଲିଲ।
ହଁ ଏଇଟା ସତ କଥା ମାନେ ପାଖରେ ପଇସା ଥିବ ବି ତମେ ସେଠିକି ଯାଇ ପାରିବନି। କିନ୍ତୁ ତାଙ୍କ ଡୋରି ଯଦି ଲାଗିଲା।
ଆଛା ଏମିତି କିଛି ଘଟଣା ଘ ହୁଁ ଏମିତି କିଛି ଘଟିଛି ଆପଣଙ୍କ ସହିତ ଯୋଉ ମାନ ଧର ମାନେ ହେଇ ହବାକୁ ଥିବ କି ହେଇ ପାରୁନଥିବ କି ମାନେ ଏମିତି ହଠାତ୍ କିଛି ମାନେ କୋଉଠୁ ପଇସା ନ ଥିବ କିନ୍ତୁ ଡୋରି ଲାଗିବ ହଠାତ୍ ଯାଇଛ ଅଁ ହଁ ଅ ଟିକେ କହିବେ? ହଁ ଟିକେ କହିବେ ସେ ବିଷୟରେ ମତେ?
ହଁ ମୋ ପାଖରେ ପଇସା ନଥିଲା ଟାଇମ ରେ ବି ମାନେ ଏ ଧାର ଉଧାର କର ମୁଁ ପଳେଇଚି ମାନେ ତାଙ୍କ ଡୋରି ଲାଗିବାରୁ ମୁଁ ଯାଇଛି ହରି କିନ୍ତୁ ବହୁତ ମାନେ ଅପ ଅପେକ୍ଷା କରିବାକୁ ପଡେ ବହୁତ ଟାଇମ ପରେ ମାନେ ବ
ଏଇଠିକି ଗୋଟେ ଆପଣ ବଢ଼ିଆ କଥା କହିଲେ। ଆଉ ଗୋଟେ କଥା ଜାଣିଛ ନା ଯେତେ ଆପଣ ଅପେକ୍ଷା କରିବେ ଅପେକ୍ଷାର ଫଳ ସବୁବେଳେ ମିଠା ହେଇଥାଏ। କିନ୍ତୁ ଯୋଉ ଭାବୁଥିବେ ନାଇଁ ହଁ ଯେତେବେଳେ ଭାବୁଥିବେ ନାଇଁ ଏତ ତ ଅପେକ୍ଷା କଲିଣି ଜଗାକୁ ଆଉ ଦର୍ଶନ କରି ପାରିବିନି। ଯିବି ଭାରି କି ମନରେ ଆସୁଥିବ ନାଇଁ ଯିବିିଭାରି ନା ନାଇଁ ଆଉ ଟିକେ ଅପେକ୍ଷା ଏମିତି ଦୋ ଦୋ ମନରେ ଯେତେବେଳେ ଥାନ୍ତି ନା ସେଇ ଦର୍ଶନ ଟା କିନ୍ତୁ ବଲରେ ଦର୍ଶନ ହୁଏ ଜଗା ଯେତିକି କଷ୍ଟ ଦିଏ। ତାଠୁ ବହୁତ ବଢିଆ ଦର୍ଶନ ବି କରାଏ।
ଆମେ ବି ଥରେ ଏମିତି ଯାଇଥିଲୁ ଅପେକ୍ଷା କରି କରି କରି କରି ମାନେ ହେଇଗଲା ତିନି ଚାରି ଘଣ୍ଟା ହେଇଗଲା ତ ଏତେ ଲୋକ ମାନେ ବହୁତ ଭିଡ। ବହୁତ ଭିଡ ମାନେ ପଶି ବି ହଉନଥାଏ ମାନେ ଏତେ ଟାଇମ ମାନେ ଅପେକ୍ଷା କରି କରିକା ଆଉ ତାପରେ ଯାହାହେଲେ ଠାକୁର ଠାକୁରଙ୍କ ଦର୍ଶନ କିନ୍ତୁ ହେଇଗଲା ପୁରା ଭଲ ସେ
ହୁଁ ନାଇଁ ଆ ତାପରେ ଆଉ ଗୋଟେ କଥା ଯୋଉ କୁହନ୍ତି ନା ଠାକୁର ସବୁବେଳେ ଅଛନ୍ତି। ମୁଁ ବି ବହୁତ ଯେ ଠାକୁରଙ୍କୁ ଯିଏ ଯେତେ ଡାକେ ସେ ତାକୁ ସେତେ କଷ୍ଟ ଦିଅନ୍ତି। ଏଇଟା ସତ କଥା କି?
ଏଇଟା ସତ କଥା କିନ୍ତୁ ମାନେ ଠାକୁର କାହିଁକି ନା ସେ ତାଙ୍କୁ ଅଧିକ ଡାକିବା ପାଇଁ ହିଁ ସେ କଷ୍ଟ ଦିଅନ୍ତି ମାନେ ମତେ କି ଭକ୍ତଟା କିନ୍ତି ବୋଧେ ଡାକ୍ କୁ।
ଖୋଜୁ ପଇସା ହେଇଗଲେ ତ ସେ ମତେ ପଚାରିବନି ମତେ ଏଥର ଡାକିବନି ତ ମୁଁ ତାକୁ କଷ୍ଟ ଦେବି ଆଉ ଗୋଟେ କଥା ଜାଣିଛନ୍ତି ସିଏ ସେଇ ଲୋକକୁ ସେତିକି କଷ୍ଟ ଦିଏ ଯିଏ ଯେତ୍ ସେତିକି ସହି ପାରିବ ଗୋଟେ ତାଟିଆରେ ଆମେ ସେତିକି ପାଣି ଢାଳୁ ଯେ ପର୍ଯ୍ୟନ୍ତ ସେ ମାନେ କଣ ଫୁଲ ନେଇଛି ଆଉ ଫୁଲ ହେଲେ ତ ସେ ଢାଳିଯିବ ନା ଆଉ ଗୋଟେ କଥା ଜାଣିଛନ୍ତି ଯେତେବେଳେ ମଣିଷ ଅତ୍ ଅତି ଦୁଃଖରେ ଭାଙ୍ଗିଯାଏ ସେତେବେଳେ ନା ଭଗବାନ କୌଣସି ନା କୌଣସି ବାଟରେ ଆସିକି ତାକୁ ବାଟ ଦେଖାନ୍ତି ଏଇଟା ମୋ ଜୀବନରେ ବହୁତ ଥର ହେଇଛି ମୁଁ ଭାଙ୍ଗି ପଡିଥିବି ନାଇଁ ମୁଁ ଏଇଟା କରି ପାରିବିନି ନା ମୁଁ ଏଇଟା କରିପାରିବିନି କିନ୍ତୁ କିଛି ତ ଗୋଟେ କୋଉ ପଟୁ ଆସ ସିଯିବ ନାଇଁ ମୁଁ ପାରିବି ମୁଁ ପାରିବି ଏମତି ବହୁତ ଇଏରେ ମୁଁ ଦେଖିଛି ବହୁତ ଲୋକଙ୍କଠୁ ବି ଶୁଣିଛି ଏବେ ଯୋଉ ବି ଜ ଜୟ ଜଗନ୍ନାଥ ଟିଭି ରେ ଦଉଛି। ଜେଝା ଜେଝା ଜୀବନରେ ଘଟିଥିବା କଥା କହୁଛନ୍ତି। ତ ଅ ଯେହେତୁ ସେ ଭାବରେ ବନ୍ଧା ନ ସେ ହଉଛି ଭାବର ଠାକୁର ତାକୁ ଆମେ ଯଦି ଏ ଜଗନ୍ନାଥ ମତେ ଟିକେ ସେ ସେମିତି ଶୁଣେନି ତାକୁ ତ ଭକ୍ତର ନାଁ ନେଇକି ଯଦି ଯେତେବେଳେ ତମେ ଡା କିବ ସେ ସେ ବହୁତ ଜଲଦି ଶୁଣେ।
ହଁ ହଁ ଏଇଟା ତ ଠିକ କଥା ହଁ ତାଙ୍କ ଯେତେ ତମେ ଭକ୍ତି କରିକି ତେ ତାଙ୍କ ଭକ୍ତମାନେ ଭକ୍ତି ମନରେ ତମେ ଯେତିକି ଡାକିବ ସେ ଶୁଣିବେ। ଆଉ ଏଠି ପଇସା ଗର୍ବ ନୁହଁ ନା କିଛି ନୁହଁ।
ହଁ ଏମିତି ବି ତ ଅଛି ନା ଯୋଉଠି ଏବେ ଗୋଟେ ମଝିରେ ଇଏ ହେଇଥିଲା ଗୋଟେ ପିଲାଟା ଯେତେବେଳେ ଭେଣ୍ଟିଲେଟର ହେଇଥିଲା ତ ତାକୁ ଡକ୍ଟର ମାନେ ବି କହଲେ ନାହିଁ ସେ ଇଏ ହେଇ ଯାଇଛି ତା ବାପା ଲାଷ୍ଟ ଯୋଉ କୁହନ୍ତିନି ମଣିଷର ଶେଷ ଆଶା ହଉଛି ଭଗବାନ ସେ ଲାଷ୍ଟ କୁ ତାର ଘର ଦ୍ଵାରା ସବୁ ବିକି ଦେଇଥିଲା କିଛି ବି ନଥିଲା ତା ପାଖରେ ସିଧା ସତେବେଳେ ଡକ୍ଟର କହିଲେ ଇ ବଞ୍ଚିବ ହିଁ ନାଇଁ ସେ କଣ କଲା ନା ତା ପୁଅ କୁ ହାତରେ ଧରିକି ପୁରା ଆସିକି ବଡ ଦାଣ୍ଡରେ ଯୋଉ ଜଗନ୍ନାଥଙ୍କ ଯୋଉ ଅରୁଣ ଗ ଗରୁଡ ସ୍ତମ୍ଭ ପାଖରେ ଶୁଆଇ ଦେଲା କିଛି ସମୟ ପରେ ସମସ୍ତେ ଲୋକ ଅନଉଥାନ୍ତି କଣ ହେଲା କଣ ହେଲା କିଛି ସମୟ ପରେ ସେ ପୁଅର ହାତ ଗୋଡ ଆସ୍ତେ ଆସ୍ତେ ଚାଲିଲା।
। ସେଟା ଠାକୁରଙ୍କର ହଁ ଭଗବାନ ଅଛନ୍ତି ଭଗବାନ ଅ ଛନ୍ତି ଭଗବାନ କାହିଁ ନାହାନ୍ତି ଭଗବାନ ଅଛନ୍ତି। ଆମେ କିନ୍ତୁ ମାନିବା ଦରକାର ଆମର ସେତି ସେତିକି ଭକ୍ତି ବି ଦରକାର।
ତାପରେ ଆମେ ସେତିକି ମନରେ ଡାକୁନେ, ଯେ ଆମେ ଅହଁ ଆମେ କଣ କରୁଛେ ନା ଆମର ଯେତେବେଳେ କିଛି ପାଇବାର ଥିବ ଆମେ ପୁରା ଭଗବାନଙ୍କୁ ଏମିତି ଡାକୁଛେ ଯେ ଭଗବାନ ଗୋଟା ପଣେ ମୋର। କିନ୍ତୁ ଯେତେବେଳେ କିଛି ପାଇବାର ନଥାଏ ନା ଆମେ ଭଗବାନଙ୍କୁ ମୁଣ୍ଡିଆ ଟିଏ ମାରିବାକୁ ବି ଭୁଲି ଯାଉ।
। ଓ ଏଇଟା ତ ସତ କଥା ହଁ ହଁ ହଁ ହଁ ଠିକ କଥା। ଠିକ କଥା ଏଇଆ ହିଁ ଲୋକମାନଙ୍କର ଏଇ ହିଁ ମାନେ ଏମିତି ହିଁ କରୁଛନ୍ତି।
ଆଉ ଆଉ କଣ କ ଖାଇଥିଲେ କଣ?
ହଁ ଆଜି ହେଇଥିଲା ଡାଲମା ହେଇଥିଲା ଶାଗ ଭଜା ହେଇଥିଲା। ଆମ୍ବ ଆଉ ଭାତ ଆଉ।
ହୁଁ ଆଉ କାଲି ରଜ ଅଛି। ହଁ ମୁଁ ଭାତ ଆଉ ଡାଲି ଶାଗ ଭଜା ଆଉ ପୁରୀ ଆଉ ପନିରି ତରକାରୀ।
ଅ ହ ହ।
ଆଉ କାଲି ରଜ ପାଇଁ କାଲି ରଜ ପାଇଁ କଣ ପ୍ରୀ ମାନେ ପିଠା ପିଠା ହେରିକା କରିବେ ନା ଏମିତି ବୁଲାବୁଲି କି କଣ ପିଠା ପିଠା
ମୁଁ ପିଠା ହେଇକା ହବ ପିଠା ହବ ପୋଡ଼ ପିଠା ହବ।
ଆଚ୍ଛା ପୋଡ ପିଠା ହବ, କୋ ପୋଡଟା ଯୋଉ ତ ପୋଡ ତ ଦି ପ୍ରକାର ଅଛି ନା? ଗୋଟେ ହଉଚି ଆମର ସୁଜି ପୋଡ ସୁଜି ପୋଡପିଠା ଆଉ ଗୋଟେ ହଉଛି କି ଚାଉଳ ପୋଡପିଠା କୋଉଟା କରିବେ?
ଚାଉଳ ପୋଡ ପିଠାଟା ହବ।
ଚାଉଳ ପୋଡପିଠା ଟା ଆକ୍ ଚାଲି ଭଲ ଲାଗେ ସୁଜି ପୋଡପିଠା
ହୁଁ ଯାହେଲେ ତା ନିୟମ ହଉ ଚନ୍ ଚାଉଳ ହଁ ହଁ। ପୋଡ ପିଠା ମାନେ ଚାଉଳ ପୋ ପୋଡ଼ପିଠାଟା କରିବ ସେଇଟା ପୁରା ଟେଷ୍ଟଆସେ।
ହୁଁ ଟେଷ୍ଟ ଆସେ ତାପରେ ଭଲ ବି ଲାଗେ ଗୋଟେ ଥାଏ ନା ଯୋଉ ପର୍ବ ଅନୁସାରେ ଯୋଉ ପିଠା। ସେଇ ପୋଡ ପିଠା ଅଲଗା ଦିନରେ କରିବେ ଖାଇବାକୁ ଭଲ ଲାଗିବନି କି ସେଇ ସ୍ଵାଦ ଟା ଆସିବନି।
କିନ୍ତୁ ସେ ରଜ ଭିତରେ କଲେ ତାର ଗୋଟେ ଅଲଗା ପ୍ରକାର ସ୍ଵାଦ।
ରଜକୁ ହଁ ରଜକୁ ହଉଛି ପୋଡ ବି ପିଠା ହଉଛି ଫେମସ ନା ଆଉ। ସବୁଥିରେ ସବୁ ପିଠା ଅଛି ହେଲା ତିଥି ଅନୁସାରେ ପିଠା ବି ସବୁ ପି ପିଠା ସବୁ ଅଛି ଯୋଉ ପର୍ବପର୍ବାଣୀ ଯୋଉ ପିଠା।
ହଁ।
ଆଉ ପୋଡ ପିଠା ରଜକୁ ଯେମିତି ପୋଡ ପିଠା। ଆଉ ଅଷ୍ଟମୀ କି ଯେମିତି ଏଣ୍ଡୁଳି ପିଠା। ମାନେ ସବୁ ଅଛି ନା ଆଉ ସବୁ ତୀର୍ଥ ବାରରେ କୋଉ ପିଠାଟା କଲେ କୋଉଟା ଟେଷ୍ଟ ଲାଗେ।
ହୁଁ ହବ। ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ୍ ଭଲ ଲାଗିଲା ମୁଁ ଆପଣଙ୍କୁ ଆଉ କିଛି ସମୟ ପରେ କଲ୍ କରୁଛି ଟିକେ ମୋର କାମ ଅଛି କାମ ସାରିକି ଆପଣଙ୍କୁ କଲ୍ କରୁଛି।
ହଉ ଠିକ୍ ଅଛି ଆଜ୍ଞା ଆଜ୍ଞା।
କଲ୍ ଟା ଟିକେ କାଟନ୍ତୁ ସେପଟୁ।
ଆ ଆ ଆ ଆଇଲୁ। ଆଲୋ ହେଇଗଲା ସୁନା ଆଇଲୁ ଧନ ଆ।
ଆ ଟିକେ କଲ୍ଟ କି।
ଏହେ।